ଆଜ୍ଞା କର।
ଭଲ ଅଛି। ତମେ କେମିତି ଅଛ?
ହଁ ବହୁତ ଭଲ।
ଆଉ କଣ କରୁଛ?
ଏଇଠିକି ବସିଛି ଆଉ ବର୍ଷା ହଉଛି। ଲାଇନ ବି ନାହିଁ।
ଲାଇନ ଆସିନି ଆପଣଙ୍କ ଆଡେ?
ନାଇଁ ରାତିରେ କାଲି ବର୍ଷା ଜୋରରେ ହଉଥିଲା ସେତେବେଳେ ଥିଲା ଏବେ କିଛି ବର୍ଷା ବର୍ଷା ନାହିଁ କିନ୍ତୁ ଲାଇନ୍ ନାହିଁ ଅଳ୍ପ ବର୍ଷା ହଉଛି ଝିପ୍ ଝିପ୍ ପକଉଛି।
ଆଚ୍ଛା। ଆମ ଆଡେ ତ ଏବେ ଟିକେ ବର୍ଷା କମିଛି ଲାଇନ ବି ଦେଲାନି।
ଆଜ୍ଞା।
ଯୁଆଡେ ବେଶୀ ପବନ ହଉଛି ଗଛ ଯାଉଛି। ସେଇଆ ଟିକେ ଲେଟରେ ଦଉଛି ଲାଇନ୍ ଆଉ ଏବେ ତ ବହୁତ ଜୋରସେ ପବନ ସକାସେ ହଉଛି।
ଆଜି ବି ଘର ପାଖରେ ଜଣଙ୍କ ବାହାଘର ଅଛି ତାଙ୍କ ବାହାଘରରେ ବର୍ଷା ହ ସିଏ ବି ସମସ୍ତେ କହୁଛନ୍ତି ଝିଅକୁ କଣ ଜନ୍ତୁଣି ଖୁଆଇ ଦେଇଥିଲ ବର୍ଷା ହଉଛିି ବାହାଘର
ହଁ କୁହନ୍ତି ଯୋଉ ଏ ଯୋଉ କାକେରା ପିଠାକା ଯୋଉ ହୁଏନି କି? ଜନ୍ତୁଣୀ ଯୋଉ ସେଇ ଭିତରୁ ଯିଏ ଜନ୍ତୁଣୀ ଖାଏ କହନ୍ତି ତାଙ୍କ ବାହାଘରେ ବର୍ଷା ହୁଏ। ନାହିଁ ଏବେ ଲଘୁଚାପ ଥିଲା ଏବେ।
ହଁ।
ଏଇ ଏକ ଦୁଇ ତିନି ଯାଏ ଲଘୁଚାପ ଥିଲା।
କାଲି ରାତିରେ ବି ବହୁତ ଜୋରେ ବର୍ଷା ହେଇଛି।
ଆମର ତ ଦିଇ ଦିନି ଲଗେଇ ଲଗେଇ ବହୁତ ଜୋରସେ ବର୍ଷା ହେଲାଣି।
ତାପରେ ସନ୍ଧ୍ୟା ବେଳେ ପୁରା ଛାଡି ଯାଉଛି। ଦିଟା ତିନିଟା ରାତିରୁ ଜୋରେ ହଉଛି ଯେ ଦିନ ଯାକ।
ଅହଁ। ଆମର ଆମର ଏଇଠି ଦିନା ଲଗେଇ।
ଆଜ୍ଞା।
ଆଜ୍ଞା ଆମର ଏଇ ଦି ଦିନ ଯାକ ଲଗେଇକିନି ରାତି ଦିଟା ରୁ ହଉଛି ସକାଳ ସାଢେ ସାତ ଆଠଟା ଛାଡୁଛି। ସ୍କୁଲ ରୁଟିନ ଭଳିଆ ବର୍ଷା ବି ତାର ରୁଟିନ କରି ଦେଇଛି।
ହଁ ଆଜ୍ଞା।
କଣ କହିଲେ?
ଆପଣ କଣ କରିଛନ୍ତି ଏବେ?
ମୁଁ ଏବେ ଆସିଛି କଲେଜ ଆସିଛି ଆଜି ଫର୍ମ ଫିଲଫହବ ନା ସେମିଷ୍ଟାର ପାଇଁ। କଲେଜ ଆସିଛି।
ଗ୍ୟାଙ୍ଗମାନଙ୍କ ସହିତ ଖାଇଥିବ ଆଜି।
ହଁ ଦେଖାହେଲା ମୁଁ ହେଠୁ ମୁଁ କହିଲି ହଉ ମୁଁ ଟିକେ ଏବେ ତ କିଛି ଚାଲୁନି ଟିକେ ମାମ ଆସିନାହାନ୍ତି ଆମ ଡିପାର୍ଟମେଣ୍ଟ ର ମୁଁ କହିଲି ହଉ ଟିକେ କଥା ହେଇପଡିବା। ତାପରେ ଫର୍ମଫିଲ୍ଅପ କରିବା। ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସମସ୍ତେ ଅଛନ୍ତି ବାବା ଯଦି ଗାଈ ଦେଖିବାକୁ ଆସିଥିଲେ ଗୁହାଳରେ ଥିଲେ। ଆଉ ମାମା ରୋଷେଇ କରୁଛନ୍ତି। ଆଉ ନାନୀ ହେରିକା ସବୁ ସ୍କୁଲ ଯାଇଛନ୍ତି ତାଙ୍କ କାମରେ।
ଆଚ୍ଛା।
ଆଉ ଆପଣଙ୍କ ଘରେ ସବୁ କେମିତି ଅଛନ୍ତି?
ହଁ ଭଲ ଅଛନ୍ତି। ଡିପାଟମେଣ୍ଟରେ ସମସ୍ତେ। ହ୍ୟାଲୋ।
ଆଜ୍ଞା।
ଆମ ଘରେ ବାବା ମାମା ବାବା ତ ବାବା ଦାଦା ହେକା ବବା ହେକା ସମସ୍ତେ ଡିୟୁଟି ଯାଇଛନ୍ତି ଆସିଲା ବୁକୁ ବର୍ଷା ଯୋଉ ହଉଥିଲା ତାପରେ ଆସିଥିଲା ଘରକୁ ବି ପାଣି ଆସିଲା ସପ୍ଲାଏ ପାଣି।
ଆଜ୍ଞା।
ଆସି ଆସିଥିଲା ସମସ୍ତେ ଆମ ଘର ଲୋକ ପାଣି ରଖୁଥିଲେ ମା ମାମା ରୋଷେଇ ତାପରେ କରୁଥିଲା ଆଉ। ତାର ପୁଅ ତ ମତେ ପୁଅ ସେ ଟିକେ ଛାଡିବା ପାଇଁ ଆସିଥିଲା।
ଆଛା ଘରଠୁ କଲେଜ କେତେ ବାଟ ହେବ ତଥାପି?
ଦଶ କିଲୋମିଟର।
ଯିବା ଆସିବା କରନ୍ତି?
ହଁ ଯିବ ଆସିବା ଜଣେ ଜଣେ ବି ଦଶ ପନ୍ଦର କିଲୋମିଟର ପୁରା ସାଇକେଲିଂ କରିକି ବି ଆଉଛନ୍ତି।
ହଁ। ଏବେ କେମିତି କଣ ବର୍ଷାରେ ରେନକୋଟ ନେଇକି ଯାଇଛନ୍ତି?
ନାଇଁ ମୁଁ ଛତା ରେ ଯାଏ ବସରେ ତ ଯାଉଛିନା ଏଇଠୁଁ ବସଷାଣ୍ଡ ଛତାରେ ଯିବା ରେନିକୋଟ କଣ ପିନ୍ଧିବି।
ଆଜ୍ଞା ହଁ।
ଆଉ।
ଆଉ ଆପଣଙ୍କ କୁଆଡେ ସବୁ ବୁଲିବାକୁ ଯିବାକୁ ଭଲ ଲାଗେ ଆ? ଙ୍କୁ କୁଆଡେ ସବୁ ଯାଇଛନ୍ତି ଆଗରୁ?
ମୁଁ ଯାଇଛିି କଟକ ଯାଇଛି। କଟକ ଯାଇ ତ ଯାଇଛି ପୁରା ଢେଙ୍କାନାଳ କପିଳାସ ମନ୍ଦିର। କପିଳାସ ମନ୍ଦିର ଯାଇଛି ଆଉ ସପ୍ତଶଯ୍ୟା ଯାଇଛି ଢେଙ୍କାନା ସାଇ ମନ୍ଦିର ଯାଇଛି ଆମ ଏ ଅଷ୍ଟଶମପୂଜା ଯାଇଛି ଜଗନ୍ନାଥ ମନ୍ଦିର ଅନୁଗୁରୁ ଜଗନ୍ନାଥ ତାଳଚେର ଜଗନ୍ନାଥ ମନ୍ଦିର ଯାଇଛି। ଏବେ ଗୋଟେ ଜିନ୍ଦଲ ଜଗନ୍ନାଥ ମନ୍ଦିର ଖୋଲଚି ଅନୁଗୁଳ ରେ ସେଠିକି ଯା ଇଛି। ଆଉ ଏମତି ଦର୍ଶନିୟ ସ୍ଥାନ ଗୋଟେ ଯାଇଛି ଆଉ। ଏଇ ପାଖଆଖରେ ମୁଁ ବେଶୀ ଦୂର ବାଟ କୁଆଡେ ଯାଇନି।
ଘର ଲୋକଙ୍କ ସହ ଜାଆନ୍ତି ନା ଶାଙ୍ଗ ମାନଙ୍କ ସହ କେମତି କଣ?
ପଶୁ ବି ଯାଏ ସାଙ୍ଗ ମାନଙ୍କ ନାଇଁ କଲେଜ ରୁ ଯାଏ। ଆଉ ତଟତମେ କୋଉଠି କୋଉଠିିକି ଯାଇଛ?
ମୁଁ ସେଇ ଘରଲୋକଙ୍କ ସହ ଆମେ ଯାଉ ମନ୍ଦିର ସବୁ କପିଳାସ ତାରାତାରିଣୀ। ପଞ୍ଚଲିଙ୍ଗେଶ୍ଵର ତାପରେ ସ୍କୁଲ ରେ କେବେ ପିକନିକ ଯାଇନି କଲେଜ ରେ ଯାଇଥିଲି ପିକ୍ନିକ୍ ଦିଇ ବର୍ଷ।
ଆଛା। ସବ ଯାଇଛନ୍ତି ସବୁ କଲେଜ ତରଫରୁ ବି ଯାଇଛନ୍ତି।
ଆଜ୍ଞା।
ଆଚ୍ଛା। ଆଉ ଟିକେ ଏପଟବ୍ୟାଗ୍ ବ୍ଯାଗ୍ରାଉଣ୍ଡ ରୁ ସାଉଣ୍ଡ ସୁବୁ ଥିବ କାରଣ କଲେଜ ଆସିଛି ନା। ହାଡେ କୋଉଠି ଗୋଟେ ଏମତିି ଫ୍ରି ଜାଗା ନାହିଁ ସେଥିପା ଇଁ। ଆଉ ତାପରେ କ। ହ୍ୟାଲୋ। ହ୍ୟାଲୋ ଆପଣଙ୍କ ଭଏସ କିଛି ଶୁଭୁନି। ହ୍ୟାଲୋ।